ହାଲୋ।
ହଁ।
କଣ କରୁଚ?
ମୁଁ ଏଇଠି ବସିଥିଲି।
ହୁଁ।
ତମେ।
ମୁ ଏଇ ଛାତ ଉପରେ ବସିଚି ଆଉ।
ମଶା ଲାଗୁ ନାହାନ୍ତି।
ନା, ନା ଏବେ ପବନ ଦଉଚି ନା। ମଶା ଲାଗୁନାହାନ୍ତି। ପବନ ଯେତେବେଳେ ଟିକେ ବେଶି ରାତି ହେଇଯିବ ପବନ ଯଦି ନ ଦବ ମ ମସା କାମୁଡ଼ିବେ।
ହୁଁ। ଏବେ ବି ଟିକେ ପାଣିିପାଗ ଚେଞ୍ଜ ହଉନି କି? ଖର ରୁ ବର୍ଷା ଦିନ ହେଲା।
ହଁ।
ଜୀବଜନ୍ତୁ ପୁରା ସବୁଆଡେ ବାହାରିବେ। ହଉ କଣ ଖାଇଥିଲ?
ଏଇ ଖାଇଥିଲି ପାଞ୍ଚଟା ବେଳେ ଟିକେ ଲେଟ୍ କରିକି ଆଜି ଖାଇଲି ଶୋଇ ପଡିଥିଲି ବୋଲି। ଭାତ ଶାଗ ତରକାରୀ ହେଇଥିଲା ଶାଗ ଭଜା, ଆମ୍ବ ମିକସଚର ଏଇଟା ଖାଇଥିଲି ଆଉ ସନ୍ଧ୍ୟାବେଳେ ଏବେ ଆଉ ଭୋ ଭୋକ ଲାଗିବନି ରାତିରେ ଯାଇକି ଯାହା ହବ ଖାଇବାକୁ ଆଉ।
ହୁଁ କ
ତମର ରାତିରେ କଣ ଖିଆ? ନା ରୁଟି ହେଲେ ମୁଁ କରିଦିଏ ଆଉ ଯାହା ବୋଉ ସବୁ କରନ୍ତି ଆଉ।
ଓହୋ
ରୁଟି ଟା ମୁଁ କରିଦିଏ ଅଟା ଚକୁଡିବିନି ଅଟା ବି ବୋଉ ଚକୁଡି ଦେବେ।
ହୁଁ।
କିନ୍ତୁ ରୁଟି ଟା ମୁଁ କରିଦିଏ।
ହୁଁ ହୁଁ ଆମର ଖରାବେଳେ ହଁ ମୁଁ ଶିଖିଛି। ସରାବେଳେ ଆମର ଯହା ମାନେ ନଙ୍ଗି ଖିଆ ହେଇଥିବ ମାନେ ଭାତ ସହିତ ଖାଇବା ପାଇଁ ଧର କିଛି ତରକାରୀ ଭଜା କି ଡାଲମା ଫୁଲମା ହେଇଥିବ ତ ଆମର ସେଟା ଏକାଥରେ ରା ତି ପାଇଁ ରହିଯାଏ ରାତିପାଇଁ ରହିଯାଏ ଧର ମୁଁ ଯତିବି ଭାତ ଖାଇଲି ଖାଇଲି। କିନ୍ତୁ ଆମର ରୁଟି ହୁଏ ରୁଟି ହୁଏ ଭାତ ବି ଥାଏ। ଯିଏ ଜା ଖାଇବ ଆଉ।
ହୁଁ ହୁଁ ହୁଁ।
ମ ନଗେଇକି ଟା ଦିନର ଥାଏ। ମୁଁ ମୁଁ ରୁଟି ଖାଏନି ମୁଁ ରୁଟି ଖାଏନି ସେତେବେଳେ ଯଦି ତ ମାମି କରିବ ଯଦି ପରଟା କରିଦବ ଖାଇବି ନହେ ଲେ ଭା ତ ଖାଇଦେବି କେତେବେଳେ ଯେତେବେଳେ ଯଦି ଏଇ ସନ୍ଧ୍ୟାବେଳେ କିଛି ଖାଇଦେଇଥିବି ଯଦି ଇିପି କରିଦେଇଥିବି ଖାଇ ଦେଇଥିବି କି କିଛି ନୂଆ ଜିନିଷ କରିଦେଇଥିବେ ଏମିତି ଘରେ ଧର ଚମିନ ମୋ ମୁଁ କି ବେଳେ ବେଳେ କରେ କରେ ଏମତି ମାନେ ଫାଷ୍ଟଫୁଡ ଘ ସେତେବେଳେ ତିଆରି କରେ ମାନେ କିଛି ଜଳଖିଆ ଘରେ ତିଆରି କରିିକି କରି ଦେଇଥିବି ଖାଇ ଦେଇଥିବି ଆଉ କିଛି ରା ଖାଇବି ସେଇଆ ସନ୍ଧ୍ୟାବେଳେ ଯଦି କିଛି ଖାଇଦେଇଥିବି ରାତି ଯାହା ଖାଇପାରିବେନି।
ହଁ ପ୍ରାୟ ସନ୍ଧ୍ୟାବେଳେ ଖାଇଦେଲେ ମତେ ବି ଇଚ୍ଛା ହୁଏନି ରାତିରେ ଖାଇବାକୁ।
ହୁଁ।
ଆଉ ଏବେ କଲେଜ ତ ଖୋଲିଯିବ ପଢାପଢି ଚାଲିଛି ନା ନାଇଁ?
ହଁ ପଢୁଛି।
ଟିଉସନ କର ଘରେ?
ଉଁ ନାଇଁ ଟିୟୁସନ୍ କରେନି। ଟିଉସନ କଣ କହିଲ ଦିଦି ଆମ ଘର ପାଖରେ ନା ସମସ୍ତେ ମାନେ ଯେତିକ ମାନେ ଅଧ ଅଧ ଝିଅ ମାନେ ସମସ୍ତେ ଟିୟୁସନ କରୁଛନ୍ତି। ଆଉ ଯଦି ସମସ୍ତେ ପୁରା ଚାରି ପାଖରେ ଟିୟୁସନ କରିବେ ଆଉ ପିିଲା ଆଉ ଏତେ କୁଆଡୁ ଆସିବେ ଟିୟୁସନ କରିବା ପାଇଁ। ସେମାନେ ବଡ ନା ତ ସେମାନେ ଆଗେ ଧରିଦେଇଥିବେ ପିଲା ଟିୟୁସନ କରିବା ପାଇଁ ଯେତେବେଳେ ମୁଁ ମାନେ ମୁଁ ଏବେ ଧର ମୋର ବି ପ୍ଲସ ଥ୍ରୀ ହେଲା ତ ମୁଁ ବି ଚାହିଁବି ଟିୟୁସନ କରିବା ପାଇଁ ସେତେବେଲେ ଆଉ ପିଲା କାହାନ୍ତି ଏମାନେ ତ ସେଇଠିକି ଯାଉଥିବେ ନା? ସେଇଆକୁ ଏଇ ଯୋଉ ସପ୍ତାହେ ହବ ମୁଁ ଯାଉଚି ଗୋଟେ ପେ ଡିଙ୍ଗୋ ଏମିତି ପଢେଇବା ପାଇଁ।
ଓହୋ ହଁ ଭଲ। ଟିକେ ମାନେ ଅଭ୍ୟାସ ବି ହେଇଯିବ ପଢା ପଢିରେ।
ହୁଁ।
ଆଗକୁ ବି ଭଲ ହବ। ମୁଁ ଟ୍ୟୁସନ୍ ତ ଯୋଉ ହଷ୍ଟେଲରେ ରହିବା ପରଠୁ କରୁନ ଥିଲି ଏଇ ତଥାପି ଆମ ଘର ପାଖ ପାଖରେ ଯୋଉ ଛୁଆ ଗୁଡା ଅଛନ୍ତି ମାନେ ତିନି ଚାରିଟା ଛୁଆ ଅଛନ୍ତି ଆମ ସାହି ରେ। ସେମାନେ କ ମୁଁ ପ୍ଲସ୍ ଟୁ କ ଥିଲା ବେଳେ ସାଇକେଲେ ନେଇକି ଯାଏ ପାଖ ସାତ ଆଠ କିଲୋମିଟର ଭିତରେ। ତ ସେମାନେ ଆସନ୍ତି ମୋ ପାଖରେ ଟିଉସନ୍ ହୁଅନ୍ତି। ସକାଳେ ହୁଅନ୍ତି ସନ୍ଧ୍ୟା ବେଳେ ହୁଅନ୍ତି ତ ଘରେ ରୁହେ ନା କରି ଏତାପରେ ପ୍ଲସ୍ ଥ୍ରୀରେ ଯିବା ହଷ୍ଟେଲେ ପଳେଇଲେ ଆଉ ତ ମାନେ କରିହବନି ନା ତ ମୁଁ ଏଇ ସମର ର ଯୋଉ। ଖରା ଦିନ ଛୁଟି ଟାରେ ଆସିଥିବି ଘରକୁ ଯୋଉ ଦି ମାସ୍ ରହିବି ସେ ଦି ମାସେ ବି ସେମାନେ ଆସିବେ ଟିଉସନ୍ ହବାକୁ ମତେ ଖାଲି ଆପ୍ ଆମ ସାହିରେ କହିଲେ ଆଉ ଅ ତୁ ଆସେ ଜଲଦି ପାଠ ପଢେଇବୁ ଛୁଆଙ୍କୁ। ଘରେ କହିବେ ଆଉ ସେ କଣ ପାଠ ପଢୁଛି ତାର ଆଉ କିଛି ନାହିଁ ଖାଲି ଟିଉସନ୍ କରିବ। ହେଇ ସରିଗଲା ପରେ ହେଇ ଆ ଆଶିଲି ତ ମତେ କହିଲେ ଆଉ ଟିକେ ପଢ଼ା ଛୁଆଙ୍କୁ। ମୁଁ ହେଇ ପଢଉଥିଲି ଏବେ ବି ପଢଉଚି ଛୁଆଙ୍କୁ। ତୁ ତ୍। ଚାଲିଚି କେତେଦିନି ଯେତିକି ଦିନି ରହିବି ପଢ଼ୋଉଥିବି ଆଉ ତାପରେ ଯଦି ମୋର କିଛି କିଛି ମାନେ ଏକେଜାମ ଫେକେଜାମ ଦଉଚି ଦେବି ବି ସବୁ ଆଗକୁ। ହେଇଗଲା ସେଇଠି ବନ୍ଦ ଆଉ।
ହୁଁ।
କଣ କହିଲ?
କୋଇଠି ପ୍ଲସ୍ ଟୁ ପଢୁଆ?
ମୁଁ। ମୁଁ ଆରାମସେ ପଢେଇ ଦିଏ ଦଶମ ପର୍ଯ୍ୟନ୍ତ ପଢେଇ ଦେବି। କିନ୍ତୁ ଆମ ଘର ପାଖରେ ଗୋଟେ ଛୁଆ ଅଛି ଷଷ୍ଠ ର। ଆଉ ଗୋଟେ ଛୁଆ ପଞ୍ଚମର ଆଉ ଗୋଟେ ଛୋଟିଆ ଛୁଆ ଟା ତାର ନାଁ ଲେଖା ହବ ଏଇ ବର୍ଷ। କୁ ବି ମୁଁ ସବୁ ଶିଖେଇ ଦେଇଥିଲି। ଆଉ ଗୋଟେ ଅଷ୍ଟମ କ୍ଲାସ୍ ଛୁଆ ତାକୁ ବି ପଢାଏ।
ଆମେ ଯୋଉ ବଡ଼।
ହଁ ବହୁତ୍ ମାନେ ବଡ ପିଲାମାନଙ୍କୁ ବାଡାଏନି ଏଇ ଛୋଟ ଛୁଆ ଯୋଉ ମାନେ ପ୍ର ପ୍ରଥମ କ୍ଲାସରୁ ଛୋଟ ମାନ ତଳକୁ ରହିଲେ ସେମାନେ ଟିକେ ଯିଦ୍ ଜିଦି କରନ୍ତି ନା ପାଠ ପଢ଼ିଲା ବେଳେ ବସି ପଢିଥିବେ ଗଲା ଲେଖୁ ନଥିବେ। ସେମାନଙ୍କୁ ଟିକେ ଅଧିକ ବାଡାଏ ନଲେଏଇ ଚତୁର୍ଥ ପଞ୍ଚମ ଏମାନେ ରହିଲେ ଆଙ୍କୁ ବୁଝେଇ ଦେଲେ ସେମାନେ ବୁଝି ଦିଅନ୍ତି ପାଠ ଯାହା ଦିଏ ବି କରିକି ନେଇ ଆସନ୍ତି ସେମାନେ ପୁରା ସାଙ୍ଗ ଭଳିଆ ମିଶ ଯାଆନ୍ତି ନା ତ ତାଙ୍କ ବାଡେଇ ହବ କି ବାଡେଇ ହବନି ଏଇ ଛୋଟ ଛୁଆ ଗୁଡାଙ୍କୁ ଟିକେ ମାନେ ବାଡେଇକି ଡରେଇବାକୁ ପଢାଏ କାରଣ ସେମାନେ ନ ଡରିଲେ ଟିକେ ତାଙ୍କୁ ସେମାନେ ପଢିବେନି ଜମା ବି
ମୁଁ କଅଁ କରେ ନା ମୋର ଆକ୍ଚୁଆଲି ଦିଦି ମୁଁ ଫାଷ୍ଟ ଟାଇମ ପଢୁଛିନା ଏବେ ତ ମୁଁ ଯେହେତୁ ଏବେ ଫାଷ୍ଟ ଟାଇମ ଟିଉସନ କରୁଚି ପୁଣି କୋଚିଂ ରେ ତ ମୁଁ ଜାଣିପାରୁନି ମାନେ ଅ ପାଠ ତ ଏକେରେ ଛୁଆ ଗୁଡା କରିକି ଆଣୁନାହାନ୍ତି। ଯୋଉ ଟୋଟାଲି ତାଙ୍କୁ ମୁଁ କଣ କରୁଛି ନା ଠିଆ କରିଦଉଛି। ମୁଁ ତ ବାଡେଇ ପାରୁନି ମାନେ କେତେବେଳେ ବୋଉ ମତେ ଡର ଲାଗୁଛି କାଳେ ହାତ ଫତରେ ବାଜିଯିବ ଉଁ ମାନେ ଏମିତିରେ ମାନେ ମୁଁ ବାଡେଆନା ନା କାହାକୁ ବି ତ ମତେ ଟିକେ ଡର ଲାଗୁଛି ହେଲା ମୁଁ କଅଁ କହୁଛି ଠିଆ କରିଦଉଛି ଲାଷ୍ଟକୁ ହେଟୁ ଗୋଡ ବିନ୍ଧୁଚି ତାଳେ ତାପରେ ବସି ବସି ବସି ବସି ହଉଛନ୍ତି ଆଉ। ନେକ୍ସଟ୍ଲାସୁ ପାଠ କରିକି ଆଣିବ ନା ହଁ କରିକି ଆଣିବୁ।
ହୁଁ ହୁଁ କୋଉ କ୍ଲାସ ପର୍ଯ୍ୟନ୍ତ ପଢଉଛ?
ମୁଁ ଆମର ଦଶମ ପର୍ଯ୍ୟନ୍ତ ଅଛି କୋଚିଙ୍ଗିରେ ମୋ ସପ୍ତମ ନାହିଁ। ସେଭଳିଆ ଷଷ୍ଠ ଅଷ୍ଟମ ନବମ ଦଶମ ଅଛି।
ଓହୋ। ତମେ ସମସ୍ତଙ୍କୁ ପଢାଅ?
ହଁ ମାନେ ଅଲଗା ଅଲଗା ସବଜେକ୍ଟ ରହିଛି ଆଉ ମୁଁ ତ ସବୁ ସବଜେକ୍ଟା ଏକା ସେଥିରେ ପଢି ପାରିବିନି ନା ତ ଏଇଟା କୋଚିଙ୍ଗ ନା ତ ସବୁ ସାର୍ ମ୍ୟାମ ଆସି ଇରେ, ହଁ।
ଫାଷ୍ଟ ଫାଷ୍ଟ ଟିକେ ସେମତି ହବ ଧୀରେ ଧୀରେ ଧୀରେ ଧୀରେ ପଢେଇଲେ ଅଭ୍ୟାସ ହେଇଯିବ ଆଉ। ମତ୍ ଏତେ ବି ଆମ ଯୋଉ ପୁଅ ପଢୁଥିଲା ତାର ଏ ବର୍ଷ ଦଶମ ପରୀକ୍ଷା ସରିଲା ନା ତ ମତେ ତାଙ୍କ ସିଏ ଗୋଟେ କୋଚିଂ ଯାଉଥିଲା ମୁଁ ହଷ୍ଟେଲ ରେ ହଷ୍ଟେଲ ରେ ଥିଲା ବେଳେ ଯାଏ ଯୋଉ ମତେ ସେ ମ୍ୟାାମ ଫୋନ କରନ୍ତି ବହୁତ ମାନେ ବହୁତ ଥର ଫୋନ କରନ୍ତି ଆଉ ତମର କେବେ ସରିବ। ମୁ କହିଲି ମୋର ଏଇ ବର୍ଷ ଏପ୍ରିଲରେ ସରିବ ନା ତମର ସରିଗଲେ ଟିକେ କୋଚିଂ ପାଇଁ ଟାଇମ ଦବ ମୁଁ କହିଲି ହଁ। ସରୁ ଟାଇମ୍ ତ ଅଛି ଦେଖିବା କଅଁ ହଉଛିଏବେ ବି ଘରକୁ ଆସିଲା ପରେ ବି ମୋତେ ଫୋନ୍ କରି ଥିଲା ଆଉ ଝିଅ ଟିକେ ହେ କୋଚିଂ ଆସୁନ ଘଣ୍ଟେ ଘଣ୍ଟେ ପଢେଇକି ଯାଆନ୍ତ ଛୁଆଙ୍କୁ ମୁ ମୁଁ କହିଲି ହଁ ଏବେ ଟିକେ ଅଛି ମୋର କାମ ଘରେ ନା ମୋ ଦେଖିକି କହିବି ତମକୁ ଆଉ। ଆଉ ଯାଇନି ଦେଖୁଛି ଦେଖିକି କଣ ଗୋଟେ କରିବି ଆଉ
ହଁ ଏମିତି ବି ଯଦି ଆମେ ପାଠ ବି ପଢେଇବା ନା ତ ତାଙ୍କୁ ବି ଆମେ କିଛି ପାଠ ଦେଇପାରିବା ଆମେ ବି ତାଙ୍କଠୁ କିଛି ପାଠ ନେଇ ପାରିବା ମାନେ ଯୋଉ କଥା ଟା ଆମେ ଏବେ ନୂଆ ନୂଆ ବହି ସବୁ ବାହାରିଲାନଣି ନା ଏବେ ସବୁ ନୂଆ ନୂଆ ବହି ହଉନି କି ଯୋଉ ଆମ ବେଳେ ଯୋଉ ବହି ନଥିଲା ତାଙ୍କ ବେଳେ ସେଇ ବହି ଯୋଉ ତାଙ୍କଠୁ ବି ଆମେ କିଛି କିଛି ନୂଆ ନୂଆ ବହିରୁ କିଛି ଶିଖିବା ଆଡେ ବି ଆମର ମାନେ ପଢେଇବା ସ୍କିଲ୍ ମାନେ ଆମର ଯୋଉ ଦକ୍ଷତା ମାନେ ସେଟା ଟିକେ ବଢିବ ଆମେ ବି ମାନେ ସବୁ ପାଠ ଜାଣିପାରିବା ଆମର ଯୋଉ ଏକ୍ଜାମ ଫେକ୍ଜାମ ହବ। ସେଥିରେ ଆମେ କରିପାରିବା ନାଇଁ କି ତଉ ଏମିତି ଆ। ଯୋଉଟା ଅଲଗା ସବୁ ଆସୁଛି। ଯୋଉଥିରେ ଟେନ୍ଥ୍ ଆଉ ହଁ ଅଷ୍ଟମ ନବମର ଯୋଉ ପାଠ ଯୋଉ ଦରକାର ହଉଛି।
ହଁ ସେଗୁଡା ବି କିଛି ଜାଣିବାର ଅଛି ଆମର। ମାନେ ଏବେ ଯୋଉ ସବୁ ଏଣ୍ଟ୍ରାନ୍ସ ଗୁଡାକ ଅଛି ସେହି ପାଠ ହିଁ ପଡୁଛି। ଆମର ଯୋଉ ଇତିହାସ ସବୁ ଏ ସବୁ ଗୁଡାକ।
ହୁଁ ସେ ସବୁ କଳେ ଆଉ ବେଶୀ କରି ଯୋଉ ଓଡିଆ ଗ୍ରାମର ବି। ଆଉ କଣ ଇଂଲିଶ ଗ୍ରାମର୍ ଇଂଲିଶ। ଗ୍ରାମାର୍ ହୁଁ
ପଢିବା ଟା ଭଲ ଛୁଆଙ୍କୁ।
ହୁଁ
ଆଉ କଣ ସବୁ କର ଘରେ
ଘରେ ମୁଁ ତ ପଳା ଏବେ ଯୋଉ ଶିକୁଚି ଗୋଟେ କ୍ଲାସ୍ କରୁଛି। ସେଠିକି ସକାଳୁ କୋଚିଂ ଯାଏ କୋଚିଂ ରୁ ସେଠିକି ପଳାଏ ଆସିଲା ବେଳକୁ ଗୋଟେ। ହେଇଯାଏ ଖାଇ ପିକି ଟିକେ ରେଷ୍ଟ ନିଏ ରେଷ୍ଟ ନେଇକି। ତା ବେଳେ ବସେ ଟିକେ ଯଦି ଆମ ଭାଇ ପୁଅ ଝିଅ ଆସନ୍ତି ତାଙ୍କ ସହିତ ଟିକେ। ଲାଗେ ଏଠେ ତାପରେ ଘର ପାଖରେ ଯଦି କିଏ ଛୋଟ ଛୁଆ ଏମିତି ସବୁ ଖେଳିଥିବେ କ୍ରିକେଟ ହେରିଆ। ଯାଇକି ତାଙ୍କ ସହିତ ଟିକେ ଖେଳିଦିଏ ତା ତାପରେ ସନ୍ଧ୍ୟାବେଳେ ଏମିତି ବସେ ତାପରେ ଯୋଉ ପାଠ ଫାଠ ଦିଆଯାଇଥାଏ କରେ
ପରେ ଟିକେ ସାଙ୍ଗ ପୁର୍ଣା ସାଙ୍ଗ ଯଦି କିଏ ଫୋନ କଲା ତାହେଲେ ତାଙ୍କ ସହିତ ଟିକେ କଥା ହେଇଯାଏ।
ଆଉ ସଇଲା ଆଉ ଖାଇ ପିିକି ଶୋଇଆ ଆଉ ତମେ
ସେ ଟିକେ ସନ୍ଧ୍ୟା ସନ୍ଧ୍ୟା ଟାଇମ ରେ ବୁଲିବାକୁ ଭଲ ଲାଗେନି ନା ଏହି ଗାଁରେ। ଆମେ ତ ସବୁଦିନି ଯାାଉ ବୁଲିବାକୁ ସାଙ୍ଗମାନେ ମିଶିକି ଏଇଠି ଆସିଲା ଦିନରୁ
ଆମ ଘର ପାଖରେ କେହି ମାନେ ବଡ ଝିଅ ନାହାନ୍ତି ମାନେ ମୋ ହିସାବରେ ମାନେ ମୁଁ ଉଁଁ ସବୁ ଛୋଟ ଛୋଟ ଛୁଆ ସେଇଥିପାଇଁ ତାଙ୍କ ସହିତ ଟିକେ ଖେଳି ଦିଏ ଆଉ
ହଁ ହଁ ମୁଁ ବି ଛୋଟ ପିଲାଙ୍କ ସହ ମିଶେ ଆଉ ବାକି ରହିଲା ଆମର ଘର ପାଖିଆ ରହି ଯାଉଛନ୍ତି ସ୍କୁଲ ସାଙ୍ଗ ତିନି ଚାରିଟା ତ ତାଙ୍କୁ ଫୋନ କରିକି ଆମେଡା ଦଉ ସମସ୍ତେ ସାଙ୍ଗ ହେଇକି ଠିକ୍ ପାଞ୍ଚଟା ବେଳକୁ ବାହାରି ଯାଉ ଯାଇକି ଆମ ସେ ବିଲ ସାଇଡ ସେ ଯୋଉ ରାସ୍ତା ଅଛି ସେପଟେ ବଢିଆ ପବ ବନଦଉଥାଏ ପୋଖରୀ କୂଳ ବଢିଆ ଲାଗେ ବୁଲିବାକୁ ସେ ପଟେ
ହଁ ମୁଁ ଏତବେଳେ ଛୋଟ ଥାଏ ଏ ଛୁଟ ହେଇଥିଲି ମୋର ବି ଗାଁ ସାଙ୍ଗ ଦି ଜଣ ଅଛନ୍ତି ମାନେ ଯାଇକି ଗାଁ ସେ ମୁଣ୍ଡରେ ମୁଁ କଣ କରେ ନା ଚାରିଟା ଅଳିଆ ପଳାଏ ସିଆଡ଼େ ଆମର ପୋଲ ଅଛି ସବୁ ଉ ବରଗଛ ବି ଅଛି ପବନ ଦଉଥିବ ପୁରା ବୁଲିବୁ ଗପୁଥିବୁ ଡେଉଁଥିବୁ ଏମତି ଆଉ।
ହଁ ବୁଲିବାକୁ ଭାରି ବଢିଆ ଲାଗେ।
ହୁଁ।